ହୁଁ ସୁଭୁଛି? ମୋର ଆକ୍ଚୁଆଲି ଗୋଟେ ୱେଷ୍ଟ ହେଇଗଲା। ମାନେ ଏଇଟା
ନାଇଁ କାମ ଟା। କଣ ହେଲା?
ଭୁଲରେ ଗୋଟେ ନମ୍ବର ଟା ମାନେ ଏମତି ଟିପିଦେଲି ସେଇ ନମ୍ବର ଟା ଅ ଗଲାନିଁ ତ ଜିରୋ ଦେଖେଇଲା।
ତ ମୋର ତ ଜିରୋ, ତ ମୋର ତ ଦିଟା ଜିରୋ ଲେଖିଛି ନା କଣ?
ମାନେ କଣ କହିଲୁ ଯେତେବେଳେ ତୁ ପଠେଇବୁ ତାପରେ ସେ ଯଉ ଦେଖେ ସେଇଠି ଜିରେ ଜିରେ ଦେଖେ ଆଉ ତ ପଛରେ ତତେ କହିବି ହେଲା। ତୁ କହ କ କଣ କରୁଛୁ?
ଏଇ ଜଷ୍ଟ ଗାଧେଇ ଆସି ଗାଧକ ଜଷ୍ଟ ଛଅ ମିନିଟ ପୂର୍ବରୁ ତ ମୋର ଏୟା, ଏୟା, ମାନେ ମୋର ଏୟା, ଏୟା, ଏୟା, ଏୟା। ତ ଶୁଣିଲେ ଦେନ ସାଙ୍ଗ ସାଙ୍ଗେ ପୂଜା କରି ମାନେ ମାନେ ମୁଣ୍ଡିଆ ମାରିକି ଠାଁକୁରଙ୍କୁ ଗଲେ ଟିକେ ତୁଳସି ଗଛରେ ପାଣି ଢାଳିକି ଆଇଲି ତାପରେ ମୁଁ ବସିଥିଲି ତୁମକୁ କହିଲି କଲଟା କର ଆଉ।
ଆଚ୍ଛା ଆଉ। ମୁଁ ବସି ଅଛି ଏବେ ଯାଉଛି ଫ୍ରିଜରେ ଗୋଟେ ଜିନିଷ ଟା କାଢ଼ିକି ବାହାରେ ରଖିବି ବାସ।
ଓହୋ।
ରହି ରହି ଇଏ ହେଇଯିବ।
ଆଚ୍ଛା।
ଆଜ୍ଞା।
ଆଉ କୁହନ୍ତୁ ଆଉ କଣ କହୁଥିଲି। କଣ କଣ କହିବାର ଥିଲା ଭୁଲିଗଲି। ଆପଣଙ୍କ ଯୋଉ ଥିଲା ପାଠ ମାନେ କିଛିଟା କାମ ସରିଲା।
କିଛି କାମ ସରିନି ବସିଛି ସେତେବେଳୁ। ବଇଛି ତୋ ଅପେକ୍ଷାରେ। ତୋ ଅପେକ୍ଷାରେ ମୋବାଇଲ ବାଣ୍ଟୁଛି। ଦେଖିଲେନି ଆଉ।
ଗୋଟେ କାମ କରିବ ଦିଅ ମୁଁ ତୁମକୁ ଲେଖିକି ତୁମକୁ ଫର୍ମ ଦେଇ ଦେବି। ତମେ ଦଉନ ମୁଁ ତମକୁ ମଙ୍ଗଳବାରେ ଦେଇଦେବି।
ନା ମୁଁ ଲେଖିଦେବି ଆରେ ଦିଇ ଦିନି ପାଇଁ ଅଛି ଲେଖିଦେବି ସାଙ୍ଗେ ସାଙ୍ଗେ ମୁଁ ବସି। ଅଳସୁଆ ଲାଗୁଛି ସେଥିପାଇଁ ଲେଖିପାରୁନି ନହେଲେ ଲେଖିଦବି। ହଁ କଣ ଖାଉଛି କିରେ ମୋ ବିନା।
ମୁଁ ଖାଉଛି କଣ କହିଲ ଏଇରା ପାଉଁରୁଟି ଖାଉଛି।
ହଁ ହଉ ହଉ ହେଲା ନା।
ତମେ ଖାଇବ କି।
ଆଉ କଣ ମତେ ଦେଇକି ଖାଇବୁ ନା ଆଗେ ଆଉ।
ତମକୁ କାଇଁ ଦେବି ତମେ ତ ଯାହା ପାଇଲ ତମେ ତ କହୁନ ଅନଲାଇନରେ ମୁଁ ମଗେଇ ଦଉଛି।
ନାଇଁ ଆଗେ ମତେ ଦବ ମୁଁ ଖାଇଲା ପରେ ବି ଖାଇବି।
ହଉ କାଲି ତାହେଲେଁ ଆଗେ ମୁଁ ଖାଇଵି ହେଲା।
ନାଇଁ ବା।
ତମେ କହିଲ ପା।
ହଁ କହିଦେଲି ଥୋଡ଼ି ତୁ ମାନି ଦେବୁ।
ମୁଁ ସବୁ ମାନିବି ତୁମ ଯାହା କଥା।
ହୁଁ ହୁଁ ଭାବିଲେ ମୁଁ ଖାଇଦେଲି ବୋଲି ଆଉ।
ହଉ।
ମୁଁ ଭାବିଦେଲି କି ମୁଁ ବାଉଲି ଖାଇଦେଲି ବୋଲି ଆଉ।
ଆଚ୍ଛା ହଉ ତାହେ କାଲି ମୁଁ ଖାଇଦଲେ କାଲି ମାଂସ ଖାଇବ ଆଉ।
ହଉ କାଲି କଥା ଦେଖିବା ଆଉ।
ଆଜ୍ଞା ଆଉ କଣ କରିଥାନ୍ତି ଚାଖଣ।
ଆଉ କଣ କରିବି। ଅଛି ନାଇଁ ବସି ଅଛି ଆ ମାନେ ଶୋଇ ଅଛି।
ଆଚ୍ଛା। ତମର ଯତେବେଳେ ମୋର ଅପେକ୍ଷା ଥିଲା।
ଆଜ୍ଞା ମତେ ଦି ଜଣ ମାନେ ଯୋଗାଯୋଗ ପାଇଁ କହିଲେ। କିନ୍ତୁ ମୁଁ ତାଙ୍କୁ କିଛି କହିଲି ନାହିଁ ବିକଜ। କାରଣ ମୁଁ ଚାହୁଁଥିଲି ଏଇ ଯୋଉ। ଶେଷ ଜିନିଷଟି ଆପଣଙ୍କ ସହିତ ହଉ ସେଥିପାଇଁ।
ସାର ଧନ୍ୟବାଦ ମୁଁ ଆପଣଙ୍କ କିଛିଟା ମାନେ ପଠେଇଥିଲି। ମାନେ ରିଲସ କିବାରେ ଆପଣ ତ ଦେଖି ନାହାନ୍ତି ସକାଳୁ।
ମୁଁ ଦେଖିନେଇ।
ଆଉ ମୁଁ ଆପଣ ମୁଁ ଆପଣଙ୍କୁ ଆଶ୍ରରେ ପଠେଇଲିମାଁ ଆପଣ ମାଗୁନି
ମୁଁ ସକାଳେ ଦେଖିଥିଲି ବୋଧେ
ହଁ ହଁ ହଁ ସରୀ ସରୀ ମୁ ଏବେ ଦେଖିଥିଲି ମୁଁଁ କହିଲି ଦେଖିଛନ୍ତି ମୁଁ ଭୁଲି ଯାଇଛି।
ଦେଖୁଛନ୍ତି ତ ଆପଣ ମୁଁ ସେଇୟା କହୁଛି। ମୁଁ ତ ଦେଖିଚି କିନ୍ତୁ ରିପ୍ଲାଏ କରିନି ନା। କଣ ମୁ ଏଇ ଭାବୁଛି ମାନେ ଆପଣ ଆପଣ ମତେ ନିଜ କୁ ହିଁ ପ୍ରଶ୍ନ କରିବାକୁ ମାନେ ମାନେ ଚାଲେଇଛନ୍ତି।
ମା ପଲିେଇି ଆଜ୍ଞା ଆପଣ ସେଟା କହୁଥିଲେ ଗୋଲାପ ଜଳ ବିଷୟରେ ଆଜି ମୁଁ ସେଇଟା ମୁଁହରେ ଲଗେଇଛି ଆପଣ କଣ କହୁଥିଲେ କଣ? ମତେ ଆଉଥରେ। କୁହନ୍ତ।
କଣ କହୁଥିଲି ମୁଁ ଆପଣଙ୍କୁ ପଚାରୁଥିଲି କି ଆପଣ ସେ ଗୁଲାପ ଜଳ କଣ କେମିତି ୟୁଜ୍ କରୁଛନ୍ତି?
ମାନେ ମତେ ମାନେ ମତେ କହୁଥିଲେ କି ମୁଁ ତାକୁ କେମିତି ଲଗାଏ ଟି।?
ଆଜ୍ଞା
ଓହୋ ମୁଁ ତାକୁ ମଝିରେ ଲଗଉଥିଲି ମାନେ ଦଶ ଦିନ ପୂର୍ବରୁ ମାନେ ମୋ ରଖିଥିଲି ମୁଁ ଦିଟା ମଗେଇଥିଲି ସ୍ପ୍ରେ ସିଏ ଗୋଟେ ମିନିଟ ରୁହନ୍ତୁ ମୁଁ ତାର ଦେଖୁଛି ତାର କେତେ ଏମଲେ ଅଛି ଏଥିରେ ଆପଣ କୁହନ୍ତୁ।
ସେ ଛାଡନ୍ତୁ ସେ ଆପଣ ଏମଲେ ଦେଖିକି ମୁଁ କଣ କରିବି ଆପଣ କହୁନାହାନ୍ତି କଣ କେମିତି ୟୁଜ କରୁଛନ୍ତି ଏମଲେ ଦେଖିବେ
ସେଇଟା ଆକ୍ଚୁଆଲି ଆର ଆକ୍ଚୁଆଲି ଦିଟା ମାନେ ଆର ଆସିଛି ଦିଟା ଆସିଛି ହେଲା ମାନେ ଗୋଟେ ହେଲା କ୍ୱିଡ଼ିଟେ ଗୋଟେ ହେଲା ତାର ସ୍ପ୍ରେ ଲିକ୍ୱିଡ଼ିଟା ତମେ ତାକୁ ତମେ ଲଗେଇ ପାରିବ ବଟ୍ ମୁଁ ତାକୁ ସ୍ପ୍ରେ ଟା ଆଣିଦେଥିଲି ଏମିତି ମୁଁି ହେଲେ ଗଣେଶ ଯେ ପୂର୍ବରୁ ମୁଁ ସ୍ କରିକି ଯିବି ବୋଲି ଭାବିଛି ତ ଆଜି ତାକୁ ଲଗେଇେ ତ ସବୁଦିନ ଲଗେଇବି ଆଉ। ତ କଲେଜ ଯିବା ପୂର୍ବରୁ ମୁଁହରେ ହୁ ଆପଣ ବି ସେୟା କରିଦିଅନ୍ତୁ ନହେଲେ ଆପଣଙ୍କ କହିଲ ଆପଣଙ୍କ ପାଇଁ ମୁଁ ମଗେଇଦବି ମିଶୁଆ।
ମୋର ମୋ ପାଖରେ ରୋଜ ୱାଟର ଅଛି ଆଲୋଭେରା ଜେଲ୍ ଅ ଅ ମୁଁ ସକାଳେ ଫେସ ୱାସ କଲା ପରେ ମୁଁ ଆଲୋଭେରା ଜେଲ ଲଗଉ ଅଛି।
ଆଚ୍ଛା।
ଆଉ ରୋଜ ୱାଟର ବି ଲଗାଏ।
ଆପଣ ରୋଜ ୱାଟରଟି ମାନେ ଆପଣ ଗୋଲାପ ଜ ମାନେ ଗୋଲାପ ଜଳ ଟି। ମାନେ କଲେଜ ଆସିବା ପୂର୍ବରୁ ମୁଁ
ଆ କ୍ଷମା କରନ୍ତୁ ସେଇ ଯୋଉ ଗୁଲାପ ଜଳ।
ଆପଣ କ୍ଷମା ମାଗନ୍ତୁନି ମୁଁ କଣ କ୍ଷମା ମାଗୁଛି ତ ଆପଣ ଶୁଣନ୍ତୁ। ତ ଆପଣ ମୋ ତ ମୋ କଥା ଶୁଣ ହ୍ୟାଲୋ ଶୁଣୁଛ ଟି ମୋ କଥା।
ହଁରେ ଶୁଣୁଛି।
ମୁଁ କହୁଥିଲି କି ତମେ ଗୋଟେ କାମ କର ତମେ ଏଇଠିକି ଯୋଉ କଲେଜ ଆସୁନା କି
ହଁ ଲଗେଇକି ଯାଉଛି।
ହଁ ତମ କଲେଜ ହଁ ତମ କଲେଜ ସେପଟକୁ ଲଗେଇକି ଆସିବି କଣ କୋ ପାଇଁ ଖ ସେ ଯଉ ଷ୍ଟୋ ମୁଁ ଲାଗେନି କି। ଏତେ ଆଉ ସାଇଟ ଫାଇଟ ଦେଖେଇବନି।
ହଉ ମୁଁ କଲେଜ ଗଲେ ମୋ ମୁଁହ ପୁରା କଳା ହେଇଯାଉଛି।
ହଁ ଏଇଟା ସୁନ୍ଦର ଦେଖାଯିବ ଏଥିରେ ଟିକେ କଳା ଦେଖା କଳାମାନେ ଟିକେ ମଇଳା ଦେଖାଯାଉଛ।
ହଁ ସେଇ ମୁଁ ୟୁନିଫର୍ମ ରେ ହିଁ କାଳିଆ ଦେଖାଯାଏ ପୁରା।
ତାଲେ ମୁଁ ବି ସେ ମତେ ଭଲ ଲାଗେ କିନ୍ତୁ।
ଚୋପା ମୁଁ ପୁରା କଲେ ଯିବି ମାନେ କାଳି ହେଇକି ଆସିବି ଘରକୁ।
ମୁଁ ବି ସେୟା।
ଥିବି ପୁରା ଗୋରା ଗୋରା ଘୁରା ଘୁରା ଦେଖା ଯାଉଥିବି ନିଜକୁୁ କଲେଜ ଯିବି ବାହାରେ କୁଆଡ଼େ ଯିବି ମାନେ ଗଲା।
ଆଚ୍ଛା ତମେ ଗୋଟେ କାମ କର ତମେ ସେ ଗୋଲାପ ଫୁଲ ଟା ନୁହେଁ କି ତମେ ସେଟାକୁ ଆଗାଅ କଣ କହିଲି ତମେ ସେଇଟା ଇଏ କରିକି ଲଗାଅ ମାନେ କଣ କହିଲ ମାନେ ଗାଧେଇକି ଆକିସି ମାନେ ସେ ଗାଧେଇ ହଁ ଗାଧେଇକି ଆସିଲା ପରେ ରେଡ଼ି ହେଲା ବଳକୁ ଆପଣ ଲଗେଇଦବ ଆଉ ସକାଳେ ଆଉ। ମାନେ ତମେ ସବୁ କଲେଜ ମାନେ ତମ ମାନେ ତମେ ରେଡି ହଉନ କି?
ଆଜ୍ଞା।
ତାକୁ ଟିକେ ଲଗେଇଦବ ଓ କାକୁଡ଼ି ଲାଗଉଛ ନା ମୁହଁରେ?
ଆଜ୍ଞା ମୁଁ କଣ କରିଚି କାକୁଡ଼ି ଟିକୁ ବାଟି ଦେଇଚି ତାର ରସ କାଢ଼ି ଦେଇଚି ସେ ରସଟିକୁ ଶୁଣନ୍ତୁ ନାଇଁ ନାଇଁ ଆପଣ କଟନରେ ମୁଁ ଲଗଉନି ଶୁଣନ୍ତୁ ସେଇ ଯୋଉ ରସ ଟି କୁ ଗୋଟେ ମାନେ ଗୋଟେ ଗୋଟେ ଅଛି ସେଥିରେ ଆଇସ୍ କ୍ୟୁବ ରଖନ୍ତି ସେଇଥିରେ ରଖି ଦେଇଚି ତ ସେଇଟା ହଉ ମୁଁ କାଢ଼ିକି ଡ଼େଲି ଡ଼େଲି ଗୋଟେ ଗୋଟେ କ୍ୟୁବ ଲଗଉଚି।
ଆରେ ବଢ଼ିଆ ଆପଣ ଏଇଟା ଭ ମାନେ ଭଲ ବିଦ୍ୟା ଆପଣ ପାଇସନ୍ତି। ମୁଁ ବହୁତ ଖୁସି ହେଲି।
ଆଜ୍ଞା ଆପଣ ହିଁ ସେଇ ବିଦ୍ୟା ଟା ହିଁ ମତେ ଦେଇଚନ୍ତି ଧନ୍ୟବାଦ।
ମଷ୍ଟ ମାନେ ସ୍ଵାଗତମ୍ ମୁଁ ଆପଣଙ୍କୁ ମୁଁ ସ୍ଵାଗତ ଜଣାଉଛି। ତ ଆପଣ ସେ ମୁଁ ତ ମୁଁ ତାକୁ କଣ କରଚି କହିଲ ମୁଁ ତାକୁ କା ଟିକେ ବ ମାନେ ମାନେ ଆଇସ୍ କରିଦେଇଚି ମାନେ ବ ରଫ କରିଦେଇଚି ହେଲା।
କାଟିକି କଣ ଲାଭ କହିଲୁ?
ଆରେ ମୁଁ ଆଗ କାଟିଦେଇଚି ତ ତାକୁ କଣ ଚୋବଇ ଦେବି।
ହେଁ ହେଁ ଦେଖୁଚନ୍ତି ଆପଣ ଏମିତି କହୁଚନ୍ତି ହଁ ଆଉ।
ସରି ହେଟା ଆକ୍ଚୁଆଲି ମୁଁ ଗୋଟେ ରିଲ୍ ଦେଖିଥିଲି ସେ ରିଲ୍ ରେ ଆକ୍ଚୁଆଲି ସେ କଣ କରିଥିଲେ କି ତାକୁ ସିଏ ଏମିତି ସେ ଆପଣ ଯୋଉଭଳିଆ ଆଇସ୍ କ୍ୟୁବ ହେଲା
ଆଜ୍ଞା।
ସିଏ ତା ଭିତରେ ରଖି ତା ଦେହରେ ଆଇସ୍ ମାନେ ବ ମାନେ ବରଫ ବସେଇଲେ। ତ ମୁଁ ସେଇଟାକୁ ଭାବିକି ମୁଁ ସେଇ ଗୋଟେ ଅସ୍ଥିର ଅତ୍ୟଧିକ ଚାଲାଖ ହେଇଗଲି ତାକୁ ଘଷୁଚି ଆଉ।
ହଁ ସବୁଠୁ ଅଧିକ ଚାଲାକ୍ ଚୋବେଇ ଦିଅନ୍ତୁ ଆପଣ ସେ କା କୁଡ଼ି କୁ ଆଉ ଜୁ ରସ କାଢ଼ନ୍ତୁ।
ଚୋବେଇବି ସେଟା ପରା ବ ସେଟା ପରା ବରଫ ହେଇଚି ତାକୁ ତାକୁ ଚୋବେଇଲେ ମୋ ଦାନ୍ତ ହିଁ ଭାଙ୍ଗିଯିବ। ତଥାବି ଗୋଟେ ବ
ଭାଙ୍ଗି ଯାଉ ଦାନ୍ତ ହେଁ ହେଁ। ସୁରଜ ବୁଢ଼ା ହେଇଯିବ ଏଇ ସରି ସରି ନା ଧରିଦେଲି ହଁ।
ତ ଉପର ପଟ ତାର ତାର ଉପର ପଟ ତାରେ ସେ ପୁରା ମାନେ କ ଉପର ପଟେ କାକୁଡ଼ି କିଛିଟା ମାନେ ବାହାରିଚି ସେ ଆଉ ଆଉ ସେ ସର୍କସେ ପୁରା ଅଛି ଆଉ ତା ତ ମାନେ ଆଉ ତା ମାନେ ତ ମାନେ ତା ମାନେ ତଳ ପଟେ ସେ ପୁରା ଆ ଆଇସ୍ ଟା ସେଥିରେ ଖାଲି ଯା ମାନେ କାକୁଡ଼ି ରସ ଲାଗିଚି ତାକୁ ମୁଁ ମାନେ ତାକୁ ମୁଁ ଦି ସାଇଡ଼ ଘସୁଚି। ଆଗ ଉପର ସାଇଡ଼ ଘଷିଦଉଚି ସେ ଟିକେ ଖଦଡ଼ା ଖଦଡ଼ା ତା ତଳଟା ଆଇସ୍ ଟା ଘଷ ଦେଇକି ଦେନ ତାକୁ ତାପରେ ଦି ମିଣ୍ଟି ପରେ ମୁହଁ ଧୋଇ ଦଉଚି ସରିଲା।
ଆଜ୍ଞା ବହୁତ ଭଲ କରୁଚନ୍ତି ଆପଣ। ବହୁତୁ ଉଚ୍ଚ ବିଚାର ଆପଣଙ୍କର ଆପଣ ବହୁତ ଆଗକୁ ଯିବେ।
ତ ମୋର ଏଇ ସବୁ ଜିନିଷ ମୁଁ ଆଜି ଆକ୍ଚୁଆଲି ଗୋଟେ ଫେସ ୱାସ ଖୋଲଲି ମୁଁ ଗୋଟେ କମ୍ବୋ ମଗେଇଥିଲି ତିନିଟା। ତିିନିଟାରୁ ଗୋଟେ ସରିଲା ଆଉ ମାନେ ଦି ଗୋଟେ ସରିଲା ଦିଇଟା ଅଛି ଗୋଟେ ଆଜି ଖୋଲିଲି। ଏଇ ସବୁ ସରିଲା ପରେ ଏଇଠୁ ଆଉ ଫୋପାଡ଼ିକି ଆଉ ନୂଆ ମଗେଇବି।
କୋଉ ବ୍ରାଣ୍ଡର ଆପଣ ଫେସୱାଶ ୟୁଜ୍ କରୁଛନ୍ତି?
ଏଇଟା ପୁରା ଅଲଗା ପୁରା ଚା ଚାଇନିସ୍ ବ୍ରାଣ୍ଡ ମାନେ ମୁଁ ଜା ଣିପାରିନି ମେସୋରୁ ମଗେଇ ଦେଇଥିଲି ମନ ଇଛା।
ଆପଣ ଏମିତି ଅନାମିକା ଜିନିଷ ୟୁଜ କରନ୍ତୁ ନାହିଁ ଭଲ ନୁହେଁ। ଆଗକୁ ଅସୁବିଧା ହବ। ନାମୀ ଦାମୀ ଜିନିଷ ୟୁଜ କରନ୍ତୁ ଦେଖି ଚାହିଁ। ଏଇ ଯୋଉ ଶସ୍ତା ପାଇଁ ଆପଣ ଯୋଉ ମଗେଇ ଦଉଛନ୍ତି ତିନି ଚାରିଟା ଏକା ସହିତ ପେ ପେଟି ସେଇଗୁଡା ଭଲ ନୁହଁ।
ଆଜ୍ଞା, ମୁଁ ଭାବିଛି ଏବେ ପଇସା ସଂଗ୍ରହ ମୁଁ ଗୋଟେ ଭଲ ଭଲ କମ୍ପାନୀର ତାକୁ ଲଗେଇବି ମୁହଁରେ। ଆଉ ଆପଣ କୁହନ୍ତୁ? ଆପଣଙ୍କର ମାନେ ସବୁ ସ୍ୱାସ୍ଥ୍ୟ ଠିକ ଅଛି।
ସ୍ୱାସ୍ଥ୍ୟ ତ ମୋର ଠିକ ଥାଏ। କିନ୍ତୁ ମୋର ଗୋଟିଏ ବହୁତ ମାନେ ପ୍ରୋବ୍ଲେମ। ଅସୁବିଧା ଯୋଉଟା କି ହଉଛି ମୋ ମୁଣ୍ଡ ବ୍ୟଥା ହୁଏ। ଏଇଟା ମୋର ସବୁବେଳେ ହୁଏ, ଯୋଉଟା କି ଏବେ ବି ହଉଛି ମୁଁ ଅମୃତ ଅଞ୍ଜନ ଲଗେଇଛି। ତ ମୁଁ ରୋଷେଇ କରିଲା ପରେ ଟିକେ ଆଜି ମୁଣ୍ଡ ଧୋଇବି। ତ ଆ ମାନେ ମତେ ଲାଗୁଛି ତାପରେ ମୋତେ ଟିକେ ମାନେ ଟିକେ ଠିକ ଲାଗିବ।
ଆପଣ କାମ କରନ୍ତୁ ଆପଣ ମାନେ ଚିକିତ୍ସାଳୟରେ ଦେଖେଇ ଦିଅନ୍ତୁ କଣ ଆପଣଙ୍କ ଏ ରୋଗ ଟା ମୁଁ ବହୁତି ଭାବୁଛି। ବହୁତ ପୂର୍ବରୁ ଅଛି ତ ଆପଣଙ୍କୁ ଡେରି କନ୍ତୁ ନାହିଁ, ଆପଣ ଖୁବ ଶୀଘ୍ର ଠିକ ସ୍ଥଳରେ ଦେଖନ୍ତୁ। ଆପଣଙ୍କ ଭବିଷ୍ୟତରେ ଏହା ବହୁତ ଅ ଅସୁବିଧା ଆଣି
ମୁଁ ମାତାଶ୍ରୀ ମତେ କାଇଁ କଲ୍ କରିଲେଣି। ମୁଁ ଜାଣି ପାରୁ ନାହିଁ ମୁଁ କଣ? ମୁଁ ଏଇଟା ମାନେ ଛାଡନ୍ତୁ ମୁଁ କଥା ହେଇଯିବି। ଆଉ ଆଉ ରହିଲା ଯୋଉ ଦେଖେଇବା କଥା ସେଇଟା ଆକ୍ଚୁଆଲି ମୁଁ ଘରେ କହିପାରୁନି ଘରେ ଯଦି କହିବି ମୋ ଘରେ ମତେ କହିବେ କି ତୁ ଫୋନ ଦେଖୁଛୁ। ମୁଁ ଫୋନ ନେଇକି ବାଲ ନିରୁ ଫୋପାଡି ଦେବେ। ତ ମୁଁ ଚାହୁଁନି ଯେ ତ ମୁଁ ନୂଆ ନୂଆ ଭିଡିଓ ଭିଡିଓ କରୁଛି, ଆଉ ସେଥିପାଇଁ ଫୋନଟା ଫୋପାଡ଼ି ଦେଲେ ମୁଁ ଯୋଉ ଜୋଉଟା ହବାକୁ ଚାହୁଁଚି ସେଇଟା ହେଇପାରିବିନି, ସେଥିପାଇଁ ମୁଁ କିଛି କହୁନି। ପଛେ ମରିଯିବି ଏମିତି କିନ୍ତୁ କହିବିନି।
ଏମିତି ଆପଣ କୁହନ୍ତୁନି ଯୋଉ ଏଇ ସବୁ ଶବ୍ଦ ଭଲ ନୁହଁ।
ହଁ ହଉ ଠିକ ଅଛି ଶୁଣନ୍ତୁ ମୁଁ ରଖୁଛି ମୋର ଯିବା ବେଳ ଆସିଗଲା। ହୁଁ ଧନ୍ୟବାଦ।
ଧନ୍ୟବାଦ।